ହ୍ୟାଲୋ।
ବନ୍ଧୁ ନମସ୍କାର।
ନମସ୍କାର ନମସ୍କାର ଜୟ ଶ୍ରୀରାମ ଜୟ ଶ୍ରୀରାମ।
ଜୟଶ୍ରୀ ରାମ କଣ କରୁଛନ୍ତି?
ହା ଭାଇ କଉଠି?
ଅଛି ଭାଇ ଆସିଛି ଟିକେ କ କଲେଜ ତ ଆଜି ବନ୍ଦ ଜାଣିଥିବେ। ଆଜିତ ମୁସଲିମ ଲୋକଙ୍କର ପର୍ବ। ମହରମ ବନ୍ଦ ଅଛି ଆମେ ଟିକେ କଲେଜ ଆଡେ ଆଇଛୁ ସେମିତି ଟିକେ ବୁଲାବୁଲି କରିବା ପାଇଁ ଆଉ
ଆଜ୍ଞା ଆଜ୍ଞା ଆପଣ କଉ କଲେଜ ଯାଉଛନ୍ତି।
ଆମର ଅଛି ବାବା ଭୈରବ ନନ୍ଦା କଲେଜ ଜାଣିଛନ୍ତି ଆପଣ?
ଆ ହଁ ହଁ ହଁ ସେଟା ଏଇଟା ଆମର ଏଇଠୁ ଆମର ବହୁତ ବାଟ ପଡିବ ସେଟା ମୁଁ ତ ଯାଇନି କେବେ ଥରେ ଯାଇଥିଲି ସେଠି ମହାବିନାୟକ ଜାଣିଚ ମହାବିନାୟକ ମନ୍ଦିର।
ଆଜ୍ଞା ଆଜ୍ଞା ଆଜ୍ଞା ସେଇ ସେଇଠି ସେଇ ପାଦ ଦେଶରେ ଆମ କଲେଜ ଟି ଅବସ୍ଥିତ।
ଆ ନାଇଁ ସେ ମନ୍ଦିରକୁ ଥରେ ଯାଇ ତ
ଆଜ୍ଞା ଆଜ୍ଞା
ସେଇପଟେ ସେହିପଟେ ମୁଁ ଦେଖିଛି ଆଉ ମନ୍ଦିରକୁ ଆଉ
ଆଉ ଖରା କେମିତି କଣ ହଉଛି ଆପଣ ସିଆଡେ
ଏ ଖରା ଭାଇ କୁହନା କୁହନା ଖରା ଜୋର ବର୍ଷା ଟା କାହିଁ କଣ ଆସୁଛି ହଉନି ଖରାଟା ପୁରା ଜୋର ହେଲାଣି ଆପଣଙ୍କ ଆଡ଼େ ଖରାଟା କଣ କେମିତି ହଉଛି
ଆମର ବା ଜୋର ଖରା ବୋଲି ସାଙ୍ଗ ସାଥି ମିଶି ଆଇଛୁ ଭୁ ଏକରେ ଗାଧେଇକି ପଳେଇବୁ ବୁଝିଲା ନା- ହଁ ସେଇ ପାଖରେ ଗୋଟେ ନଈ ଅଛି। ଏଇଠି ବୋଧେ ଗାଧେଇକି ପଳେଇବୁ ଭାବୁଛୁ ଜୋର ଖରା ଆଉ ବନ୍ଧୁ ଖରାକ ସହି ହବ ଖରା ଜମା
କଣ କହିଲେ ବନ୍ଧୁ?
ହ୍ୟାଲୋ ଆପଣ ନଈରେ କୁମ୍ଭୀର ଅଛି କୁମ୍ଭୀର
କୁମ୍ଭୀର ନାଇଁ ଆଜ୍ଞା ଆମେ ମଝିରେ ଥରେ କୁମ୍ଭୀର ପଳେଇ ଆସିଥିଲା। କୁମ୍ଭୀର ଆଜ୍ଞା ମଝିରେ ପଳେଇ ଆସ ଥିଲା ବୁଝିଲେ ନା ଆମର ସବୁ ଛୁଆ ଡରିଡ଼ାରି ଗଲୁ ଏଠି ଗୋଟେ ଆମ ଗାଁରେ ଗୋଟେ ସ୍ତ୍ରୀ ଲୋକଙ୍କୁ ତା ପେଟକୁ କାମୁଡି ଦେଲା ସେ ତା ମୃତ୍ୟୁ ହେଇଗଲା।
ନା ମ।
ଆମ ଗ୍ରାମକୁ ଆଜ୍ଞା ଆମ ଗ୍ରାମକୁ ମିଡିଆ ବାଲା ଆସିଥିଲେ। ସବୁ ନ୍ୟୁଜ୍ କଭର୍ କଲେ ମାନେ ଆମକୁ ତ ବହୁତ ଦୁଃଖ ଲାଗିଲା କାରଣ ଯାହାହେଲେ ସେ ଆମ ଗାଁ ଲୋକ। ହେଲା ତାଙ୍କ ପୁଅ ଝିଅ ତାଙ୍କ ଘରୁ ସବୁବେଳେ କାନ୍ଦଣା ଆସିଲା। ତ ଆମକୁ ବି ଭଲ ଲାଗିଲାନି ଆଉ ଅଧିକ ଭୟଭୀତ ହେଇଗଲୁ ନଈ କି ଯିବା ପାଇଁ ଡର ମାଡ଼ିଲା। ଘର ଲୋକ ବି ଡର ବି ଡର ଡରିଗଲେ ଆଉ ଛାଡିଲେ ନାହିଁ।
ଆଜ୍ଞା।
ଆଉ ଭଲ ଲାଗିଲା ଏତିକି ଯେ ଆମ ଆମ ବର୍ତ୍ତମାନର ବିଧାୟକ। ତାଙ୍କୁ ଆସି ସହଯୋଗ କଲେ ତାଙ୍କୁ ତିନିିଲକ୍ଷ ଟଙ୍କାର ଏକ ରାଶି ଯୋଗାଇ ଦେଲେ। ତାଙ୍କ ଘର ଲୋକକୁ। ଏସବୁ ଚାଲିଛି ଆଜ୍ଞା ଭଲ ଲାଗୁନି ଯଦି ଜଣଙ୍କର ଦୁଃଖ ଲାଗିଲ ଆମକୁ ଜମା ଭଲ ଲାଗେ ନାହିଁ।
ହୁଁ ହୁଁ ହୁଁ ହୁଁ ନାଇଁ ନାଇଁ ଯେ କୁମ୍ଭୀର ଫରେ କଣ ବ୍ୟବସ୍ଥା କଣ କଲେ ସେ କୁମ୍ଭୀରର।
ନା କୁମ୍ଭୀରର ବ୍ୟବସ୍ଥା କଣ ତାକୁ ଆସିକି ତାଙ୍କ ଟିମ୍ ଆସି ବହୁତ ଦିନ ଆସି ଖୋଜିଲା ବୁଝିଲେ ନା। ହେଲେ ତାଙ୍କ ଅସଫଳତା ଯୋଗୁ ସେ ଖୋଜି ପାଇଲେ ନାହିଁ। କୁମ୍ଭୀରଟି ମଧ୍ୟ ସେ କହିଲେ ବହୁତ ଚାଲାକ ଏବଂ ସେ ଏକ ମାଧା। କୁମ୍ବୀର ବୋଲି ଜଣା କହିଲେ ସିଏ। ଖସି ପଳାଇଲା। ତାପରେ ନଦୀଟି ଯେଉ ଯୋଉ ଆଡେ ଯ ନଦୀଟି। ଆଜ୍ଞା ଆଜ୍ଞା ନଦୀଟି ଯେଉଁ ଯେଉଁ। ଠାରେ ଲାଗିଛି ସବୁଆଡେ ଯାଇକି ସିଏ କହିଲେ କି ଆପଣ ନ ଗାଧୋଇବା ପାଇଁ ସବୁଆଡେ ଯାଇକି। ତାଙ୍କ ଆପଣ ତ ଜାଣିଥିବେ ଛୋଟ ଗୋଟେ ମାଇକ ଅଛି ଯେମତି ଆପଣ ଜାଣିଥିବେ ଚିଲେଇ ଚିଲେଇ କୁହନ୍ତି। ସେମିତି ଯାଇକି ସବୁଆଡେ ସେ ବିଭାଗ ଯାଇକି ଜଣାଇଲେ।
ଆଜ୍ଞା ହଁ ପ୍ରଶାସନ ଯାଇକି ସବୁବେଳେ ପ୍ରଚାର କରି କହିଥିବେ ଆଉ।
ଆଜ୍ଞା ଆଜ୍ଞା ହଁ ନ କହିଲେ ଆଜ୍ଞା ଜାଣିଛନ୍ତି ତ ଏକ ଜୀବନ କେତେ ମୂଲ୍ୟବାନ।
ଆଜ୍ଞା ଆଜ୍ଞା ନାଇଁ ଜୀବନ ତ ମୂଲବାନ ନା ଜୀବନ ହଉଛି ଆମର ପାଣି। ଯେମତି ମୂଲ୍ୟବାନ ଜୀବନ ବି ମୂଲ୍ୟବାନ ହେଲା ପାଣି ପବନ ବିନା ବ ବଞ୍ଚିପାରିବେନି ଯେମତି ଜାଣିଛନ୍ତି ନା ନାଇଁ ପାଣି ବିନା ଆପଣ ବଞ୍ଚିପାରିବେ କି?
ଆଜ୍ଞା।
ନା ପାଣି ବିନା ବି ବଞ୍ଚି ପାରିବେନି। ଆଜ୍ଞା।
ଠିକ୍ କଥା କହିଲେ ସେମିତି ଭୟ ତ ଜୀବନରେ ରହି ଏବେ ବି ଗଲେ ମଧ୍ୟ ଭୟ ରହୁଛି। ସେଇ ଭୟଟା ଏପର୍ଯ୍ୟନ୍ତ ମଧ୍ୟ ଯାଉନି ବୁଝିପାଇଲେ ଆ ଆପଣ କେବେ କୁମ୍ଭିର ଫୁମ୍ଭିର ଦେଖିଛନ୍ତି?
ମୁଁ ତ କୁମ୍ଭୀର ଦେଖିନି ଆପଣ ଏବେ କହୁଛନ୍ତି କୁମ୍ଭୀର ତ କେବେ ଯାଇନି ଦେଖିବାକୁ କୁମ୍ଭୀର। କୁମ୍ଭୀର ଟା କଣ କେମିତି ଦେଖାଯାଏ ଆପ ଆରେଥିଲା ବୋଲି।
ଆଜ୍ଞା ମାନେ କଣ କହିଲେ? ଆପଣ ଯେମିତି ଭାବୁଛନ୍ତି ହଁ ଦେଖିଛୁ ଆମେ ଆମେ ଯୋଉ କ ଯୋଉ ଘଟଣା ବେଳେ ଆପଣ କୋହୁନଥିଲି? ସେଇ ଟାଇମ୍ ରେ ମଧ୍ୟ ଆମ ଗ୍ରାମବାସୀ ଭିଡିଓ ନା ନା ଭିଡିଓ ବନାଇଥିଲେ।
ଆଜ୍ଞା।
ନା ସତସତୀକା ଆଉ ଯେମିତି ମୋ ଭୋ ମୋ ମୋବାଇଲ ଏବଂ ଭିଡିଓରେ ଯେମିତି ଦେଖା ହୁଏ କୁମ୍ଭୀର ସେଭଳି ଦେଖିବାକୁ ନୁହଁ। ସେ ବର୍ତ୍ତମାନ ତା ଚେ ଅଧି ଅଧିକ ଭୟଭୀତ ହେଇଯିବେ ତାକୁ ଦେଖିଲେ ଆପଣ।
ଆଜ୍ଞା ଆଜ୍ଞା।
ଆ ଆମେ ତ ଦେଖିଲୁ ବହୁତ୍ ଡରିଗଲୁ।
ତଥାପି କେତେ ବଡ଼ କୁମ୍ଭୀରଟା ହବ ଆପଣଙ୍କର ଯୋଉ କୁମ୍ଭୀର ଦେଖିଛନ୍ତି?
ତଥାପି ଆଜ୍ଞା ବହୁତ ବଡ କୁମ୍ଭୀରଟେ ଆମେ ଦେଖିଲୁ।
ହୁଁ ହୁଁ ନାଇଁ ସେ କୁମ୍ଭୀରର ଗୋଟେ କଥା ଷ୍ଟୋରି ଶୁଣି କହିବି ଆପଣ ଶୁଣିବେ କି? ହ୍ୟାଲୋ ମୁଁ କହିଲି କୁମ୍ଭୀର ଶୁଣନ୍ତୁ। ଆପଣ ଯୋଉ ନଈକି ଯାଇନି ତ ଦେ ନଈ କୂଳରେ ଜାମୁକୋଳି ଗଛ ଅଛି ଦେଖିଛନ୍ତି ନା ନାଇଁ?
ହଁ ହଁ ଦେଖିଛି।
ଜାମୁକୋଳି ଶୁଣନ୍ତୁ ସେ ଜାମୁକୋଳି ଗଛରେ ଗୋଟେ ମାଙ୍କଡ ରହୁଛି। ହେଲା କି ସେ ମାଙ୍କଡ କଣକି ଜାମୁ ହଁ ହଁ ଏଇଟା ଆପଣ ଜାଣିନଥିବେ ନା ଆପଣ ଶୁଣିଛନ୍ତି ସେଇ କଥା ଟା?
ଆଜ୍ଞା ଆଜ୍ଞା ଛୁଆବେଳେ ଟିକେ ଶୁଣିଥିଲି ଆପଣ ଟିକେ ବିସ୍ତାରିତ ଭାବରେ କହିଲେ ବୋହୁତ୍ ଖୁସି ଲାଗିବ ଜଣାଉନାହାନ୍ତି।
ହଁ ନାଇଁ ଆପଣଙ୍କ ଏତେ ମନେ ନଥିଲା ଆପଣ ଶୁଣିଥିବେ କିନ୍ତୁ ଆପଣଙ୍କ ଏତେ ଇଏ ନଥି ବ ଏଇଟା ଆମର ରିଅଲ କଥାଟା ହେଲା କିି ଏଇଟା ହଉଛି ଆମର ପୁରା ମାନେ ଆମେ ଆଖିରେ ଦେଖିଛୁ। ସେ କଥାଟା ଆମେ କହୁଚୁ। ବୁଝିପାରୁଛନ୍ତି ନା ନାଇଁ ଆମେ ଯୋଉ କୁମ୍ଭୀର ଯୋଉ ଆସେ ଆମ ଆମେ ଯୋଉ ଗାଧଉ ନଈରେ। କୁମ୍ଭୀର ଯୋଉ ଆସେ ଆମର କିନ୍ତୁ କିଛି କ୍ଷତି କରେ ନା ଜାଣିଲେ ନା?
ହଁ।
ହଁ ଶୁଭୁଛି ନା?
ଆଜ୍ଞା ଶୁଭୁଛି କହୁନାହାନ୍ତି?
ହଁ କିଛି କ୍ଷତି କରେ ନା ଆମର ସିଏ ପୁରା ମାନେ ମିଶିଗଲାଣି ନା କୁମ୍ଭୀର ଆମ ସହିତ ଅ ଛୁଆ ବେଳୁ ଏ ଆମର କିଛି ପ୍ରାୟ କ୍ଷତି କରେନି ହେଲା କି କ୍ଷତି କରେନି। ସେ ଆସେ କଣ କି ସେ ଆସେ ଥରେ ଆସିଛି ମାନେ କୂଳକୁ ଆଇଚି। ଦେଖିଛି ଜାମୁ ଗୋଳି ଗଛଟେ ଜାମୁଗୋଳି ଗଛର ତଳେ ସବୁ ଜାମୁକୋଳି ପଡିଛି। ହେଲାକି ଆସି ଗୋଟେ ଜାମୁକୋଳି ଖାଇଛି ଯେମିତି ଖାଇଛି ତାକୁ ବହୁତ ମିଠା ଲାଗିଛି ଜାମୁକୋଳି। ଉପରେ ମାଙ୍କଡ଼ ଥିଲା ଉପରେ ମାଙ୍କଡ଼ ଅଛି ଆଉ ସେ କହିଲା ଆରେ ହୁଁ ମାଙ୍କଡ କହିଲା ଆରେ କୁମ୍ଭିର ଭାଇ ଆଉ ତୁ ଖାଇବୁ ଜାମୁକୋଳି ଖାଇବୁ ସେ କହିଲା ହଁ ମୁଁ ଜାମୁକୋଳି ଖାଇବି ତୁ ମତେ ଦେ ଜାମୁକୋଳି। ସେ ଯେତେଳେ କହିଚି ମାଙ୍କଡ ତାର ଗ- ଗଛଟାକୁ ହଲେଇ ଦେଇଚି। ଯୋଉ ଜାମୁକୋଳି ପଡେ କୁମ୍ଭୀର ତାର ଖାଇଛି, ତା ମୁଳନ ସାଙ୍ଗ ହୋଇଗଲେ ମା ଙ୍କଡ ଆଉ କୁମ୍ଭୀରର ସାଙ୍ଗ ହେଇଗଲେ, ଆମେ ସେଇଠି ବସିକି ଦେଖୁଛୁ, ହେଲା କି ସବୁ ବୁ ଦିନେ ଯୋଗୁ ସବୁଦିନେ କୁମ୍ଭୀର ତାର ଆସିବ ଖାଇବ, ମାଙ୍କଡ ବି ତାର ଉପରେ ଅଛି। ବୁଝିପାରୁଚ ନା ନାଇ? ଦି ଜଣ ସାଙ୍ଗ ହେଇକି ଆସନ୍ତି ସାଙ୍ଗ ହୋଇ ଜାମକୁଳି ଖାଆନ୍ତି।
ଆଜ୍ଞା।
ଜାଣିଲ ନାଇ?
ହଁ ବୁଝିଲି।
ଜାମୁକୁଳି ଖାଉ ଖାଉ କୁମ୍ଭୀର କହିଲା କି ଟା ହେଇ ଆଉ ଘରେ ତ ମୋର ସ୍ତ୍ରୀଟେ ଅଛି। ହେଲା କି, ଆଉ ମାନେ ତାଙ୍କ ମାନେ ଧର୍ମ ପତ୍ନୀ।
ଆଜ୍ଞା, ଆଜ୍ଞା ସେ ଭାବନା ତାର ଯେ ମୁଁ ସ୍ତ୍ରୀ ଲାଗି ନେବି ଆଉ।
ହଁ ସ୍ତ୍ରୀ ପାଇଁ ନେବି ଆଉ, ମାଙ୍କଡ କୁ କହିଲା ଆଉ କହିଲା ଆଉ ଭାଇ କଣ କରିବା ଆଉ ମୋତେ ଟିକେ ଗୋଟେ କାମ କର ଆଉ ମୋତେ ଦିଟା ଦିଅ ତୋଳିକି। ମୁଁ ନେଇକି ମୋ ସ୍ତ୍ରୀ ଦେବି ଖାଇବାକୁ, ହେଲାକି, ନେଇଗଲେ ଆଉ ସ୍ତ୍ରୀ କି ଦେଲେ ଖାଇବାକୁ ଆଉ। ସ୍ତ୍ରୀ ଯେତେବେଳେ ଯେତେବେଳେ ଜାମକୁଳି, ମାଙ୍କଡ଼ କହିଲା ହଉ ଠିକ୍ ଅଛି ଆଉ। ଯେତେବେଳେ ମା ମାଙ୍କଡ ତାକୁ ଦେଲା ଜାମୁକୁଳିଟା, ଜାମୁକୁଳୃ ସେ ନେଇକି ତା ସ୍ତ୍ରୀକୁ କତିକି ଗଲା।
ଗଲା।
ତା ସ୍ତ୍ରୀ କତିକି ଗଲା ତା ସ୍ତ୍ରୀ ଖାଇଲା, ଏ ଦିନେ ଦ୍ଵୀତୀୟର ତିନିଥର ନେଇକି ଗଲା, ତାପରେ ଜାମୁକୁଳି ଖାଉ ଖାଉ ଜାମୁକୁଳି ଟା ଭାରି ସ୍ଵାଦ ଲାଗ
ବନ୍ଧୁ ବନ୍ଧୁ ମୁଁ ଜାଣି ପାରିବି କି କୁମ୍ଭୀର ଯେ ତାଙ୍କ ଧର୍ମ ପ ସ୍ତ୍ରୀ ଲାଗି ନେଇକି ଗଲା ଜାମୁକୋଳି ସେ ମଧ୍ୟ କେମିତି ପାଟିରେ ରଖିକି ନେଇକି ଯାଇଥିବେ?
ଆଜ୍ଞା ଆଉ ଶୁଣନ୍ତୁ ଏ ପାଟିରେ ରଖି ନ ନେଲେ ସେ ନେବେ କେମିତି? ପିଠିରେ ତ ନେଇ ପାରିବେନି ନା। ନଈରେ ଯଦି ପିଠିରେ ନଥ ନେଇକି ଯିବେ, ବୁଝିପାରୁଚ ନା ନାଇଁ।
ଆଜ୍ଞା, ଆଜ୍ଞା।
ଠ ନେଇକି ଯିବେ ଜାମକୁଳି ତ ସବୁ ଭାସିଯିବ ନା, ପାଟିରେ ଶୁଣନ୍ତୁ ପାଟି ପାଟିରେ ପୂରେଇ ଦେଲେ ପାଟିରେ ଆ, ସେ ଖାଇଲେନି ପାଟିରେ ତାଙ୍କ କୁମ୍ଭୀର ପାଟି ଟା କେଡ଼େ ବଡ଼ ଟେ ହେଲାଣି।
ଆଜ୍ଞା, ଆଜ୍ଞା।
ତାଙ୍କ ପାଟିରେ କେତେ ଜାମକୁଳି ଜେଗା ହବ, ବୁଝିପାରୁଛନ୍ତି ନା ନାଇଁଁ? ହୁଁ, ପା ଟିରେ ନେଇକି ଯାଏ, ପାଟି ରେ ନେଇ ଯାଏ ତାଙ୍କ ଧର୍ମ ପତ୍ନୀ ସିଏ ଖାଆନ୍ତି।
ଆଜ୍ଞା।
ଜାମକୋଳି ଟି ଭଉତୁ ମିଠା ଲାଗେ, ବହୁତ ସ୍ୱାଦ ଲାଗେ ହେଲାକି, ଏତେ ସ୍ୱାଦ ଖାଇ ଖାଇ କ ଧର୍ମଗୁଞ୍ଜ କହିଲା ଆରେ ହେ ଆମେ ତ ଦିନେ ଅଧେ ଖାଉଛୁ ଆମକୁ ଏତେ ସ୍ଵାଦ ଲାଗୁଛି ଆଉ ମା ମାଙ୍କଡ଼ ତ ଡେଲି ଖାଉଛି ଆ, ମାଙ୍କଡ଼ର କଲିଜାଟା କେତେ ସ୍ଵାଦ ନ ହେଇଥିବ ହେଲା କି ମଧୁର ହେଇଥିବ ଠିକ୍ ଅଛି। ତାପରେ କ-ମା- କୁମ୍ଭୀରର କହିଲା ହଉ ଠିକ୍ ଅଛି ଆଉ। କୁମ୍ଭୀର ଲୋଭ ଲାଗିଲା କହିଲା ଆରେ ହେଇ ଇଏ ତ ଠିକ କଥା କହିଛି ଆଉ ମା ଙ୍କଡ଼ କୁମ୍ଭୀର ସାଙ୍ଗ ହେଇଯାଇଛି ନା ତାପରେ ହୁଁ ତାପରେ ମା କୁଡ଼କୁ ଥରେ ଆସି ଆ, ମାଙ୍କଡ଼ କୁ ସିନା କହିଲେ ମାଙ୍କଡ ଯଦି କହିବ ଆଉ ମୁଁ ତୋମ କଲିଜା ଟା ଖାଇବି, ଆଉ ମାଙ୍କଡ଼ କଣ ଦବ କି। ମୁଁ ଯଦି ତୋମକୁ କହିବି ତୋମ ଭୟ ଅଛି ନା ନାଇଁ, ସମିତିକ ଜୀବନ ସାମିତିକର ଭୟ। ମୁଁ ଯଦି ତୋମକୁ କହିବି ତୋମ କଲିଜା ଟା ଦିଅ ମୋତେ ତୋମେ କଣ ଦବ କି?
ନା ନା ଏଇଟା ଭୁଲ ନା ଆଜ୍ଞା ଠିକ କହିଲେ ଆଜ୍ଞା, ଆଜ୍ଞା।
ଆରେ ମାଙ୍କଡ଼ କହିଲା ହଉ ଗୋଟା ପ୍ଲାନିଂ କରିବା, କୁମ୍ଭୀର ଗୋଟେ କହିଲା ମୁଁ ଗୋଟେ ପ୍ଲାନିଙ୍ଗ କରିବା ଆଉ। ପ୍ଲାନିଂ କରି ତାକୁ ନେଇକି ଯିବି ମୋ ସ୍ତ୍ରୀ କତିକି ତାକୁ ସେଇଠି ମାରିକି ଖାଇବି।
ଖାଇବି ହଁ ତା କଲିଜା ଟାକୁ ଖାଇବେ ଆଉ।
ହଁ ଖାଇବେ ଆଉ ମା- ଦି ଜଣ ଆଉ ସ୍ୱାମୀ ସ୍ତ୍ରୀ ମିଶିକି ଖାଇବେ। ଆଉ କହିଲା ଆଉ ମା-ଥରେ ଆଇଲା ମାଙ୍କଡ଼ ଭାଇ, କହିଲା ମାଙ୍କଡ଼ ଭାଇ ମାଙ୍କଡ଼ ଭାଇ ଆଉ ଗୋଟେ କାମ କରିବା ତୋମେ ତ ମତେ ସବୁଦିନେ ଜାମୁକୋଳି ଦଉଚ, ଆଉ ମୋ ସ୍ତ୍ରୀ କହିଲା ଆଉ ମାଙ୍କଡ ଭାଇ ଏତେ କଷ୍ଟ କରୁଛନ୍ତି ଆମକୁ ଜାମକୁଳି ଦଉଛନ୍ତି ଆମେ ଗୋଟେ କାମ କରିବା ଆଉ ତାଙ୍କୁ ଦିନେ ଆମକୁ ଗୋଟେ ଭୋଜି କରିବା। ମାନେ ଆଣିକି ମାଙ୍କଡ ଖାଇବ ଆଉ ହେଲା କି। ସିଏ ମାନେ ଆକ୍ଚୁଆଲି ଭୋଜି ଫୋଜି କିଛି କରୁନାହାନ୍ତି। ମାନେ ମାଙ୍କଡକୁ ଖାଇବେ ବୋଲି ତାଙ୍କର ମିଛରେ ଆଉ ହଁ ମିଛରେ ଯୋଜନା କରିଛନ୍ତି ଆଉ। ଏମତି ଫୁସିଲେଇ ଫାସିଲେଇ ମାଙ୍କଡକୁ ନେଇଗଲା ମଝି ନଈକି ମଝି ନଈକି ଯେବେ ନେଇଗଲା ତା ସ୍ତ୍ରୀ କତିକି ନେଇଗଲା। ତା ସ୍ତ୍ରୀ ତ ଆଉ ରୋଷେଇବାସ କିଛି କରିନି ମାକଡ଼ କହିଲା ଆରେ ହେଇ ତମ ତ କଣ କିଛି ରୋଷେଇବାସ ନାହିଁ ମୋତେ ଡ଼ା କି ଦେଲ ଆଉ କଣ ରୋଷେଇ ବାସ କିଛି ନାହିଁ ଆଉ ମତେ ଖାଇବାକୁ କଣ ଦବ? ହେଲା କି ଶୁଭୁଛି ନା ବନ୍ଧୁ ଶୁଭୁଛି ନା?
ଆଜ୍ଞା ଶୁଭୁଛି ବନ୍ଧୁ କୁହନ୍ତୁ।
ଯେତେବେଳେ ଏଇ କଥା କହିଛନ୍ତି ମାଙ୍କଡ କହିଲା କି କହିଲା ଆଉ ଆରେ ହେଇ। ଆଉ ସେ ସିଏ ତାଙ୍କ ତା ସାଙ୍ଗ ନା ଆରେ ସାଙ୍ଗ ତୁ ତ ମତେ କହିଲୁ ନୁ ଆଉ ଯେ ଦି କହିଥାନ୍ତୁ ତାହେଲେ ମୁ କଲିଜାରା ନେଇକି ଆସିଥାନ୍ତି। ଆଉ ମୁଁ ତ କଲିଜା ଟା ଭୁଲି ଯାଇଛି ଆଉ ମୋ ଗଛରେ ରଖ
ଛି ଆଉ ହଁ ହଁ ଆଜ୍ଞା ମନେ ପଇଲା ଟିକେ ଟିକେ ସେ ଗପ ମୋର ମନେ ପଡିଲାଣି ଆଜ୍ଞା। ଆଜ୍ଞା ତାପରେ ସେ କହିବା ଆପ୍ ଆଜ୍ଞା ଆଜ୍ଞା ତାପରେ ସେ କହିବ ଆଜ୍ଞା କି ମୁଁ ସମୁଦ୍ରରେ ରଖି ଦେଇକି ଆସିଛି ଯୋଉ ଗଛରେ ର ରଖି ଦେଇକି ଆଇଛି ମୋ କଲେଜା ଟାକୁ ଆଜ୍ଞା ଆଜ୍ଞା। ତାପରେ ସିଏ ତାଙ୍କ କହିବ ଚାଲ ନେଇକି ଆସିବା ପାଇଁ ତାପରେ ସେ ଯେତେବେଳେ ଯିବ ନଦୀ ପାଖରେ ମାଙ୍କଡ଼ ଡିଆଁ ମାରି ଗଛ ଉପରେ ରହିଯିବ ତାପରେ କହିବ ଆଉ କଲିଜା କ ମୂର୍ଖ ଗଛରେ ରଖି ହୁଏ କଲିଜା ତ ମଣିଷ ଭିତରେ ଥାଏ ତୁ ମତେ ବୋକା ଭାବିଥିଲୁ?
ତାରେ ଏଇଟା ଜାଣିବା ପାଇଲେ ଯେ ଦି ଜଣ ସାଙ୍ଗ ଭିତରେ ବିଶ୍ଵାସଘାତ ତକ କେମିତି ହୁଏ ନା ବନ୍ଧୁ? ବହୁତ୍ ଭଲ ଲାଗିଲା ଆପଣଠୁ ଏଇ ଗପ ଶୁଣିକି ଧନ୍ୟବାଦ୍।
ହଁ ହଉ ଧନେ ରଖୁଛି ଆଁ?
ଆଜ୍ଞା।
ଏଇଟା ଗୋଟେ